ହା, ଶୁଭୁଚି, ହା ଆଉ ଶୁଭୁଛି ହଁ। ଆଉ କଣ କରୁଥୁଲ?
ନାଇଁ ଏଇଠି ଖାଇକି ବସିଚି ଆଉ।
ଅଁ, ଆ, ତ ଏଇନା ତ କାମ ସ- ହଁ ଖାଇସାଇଲିନି।
ହଁ।
ଖାଇସାରି ଖାଇକି ଏଇଠି ମୁଁ କହିଲି ଟା, ହଁ ଖାଇକି ମୁଁ କହଲିି ଟିକେ ନା ଗଡି ପଡିବା ତାପରେ ବାସନ ଅରା ମାଜିବା ଆଉ।
ଉଁ, ମୁଁ ବି ବାସନ ମାଜିିନି।
ହଁ ମୋର ପାଣି ପକେଇ ଦେଇଛି ମୁଁ କହିଲି ଆ ବଉଁ ଟିକେ ଥାଉ ମେନ୍ କଥା ଏଇନା ଏଇ ଯୋଉ ଛୁଆଉରା ଛୁଟି ହେଇକି ଆସିବେ ଆଉ କିସ ସମୟ ଗଲେ।
ହଁ।
ଆଇଲେ ଏକାଥରେ ଖାଇଦେଲେ ଏକାଥରେ ମାଜି ଦେ
ମାଜିଦବ। ହଁ।
ହଁ ଏ ତାପରେ ଖାଇ ସାରିଲା ପରେ ମୁଁ କହିଲି ଟିକେ ବସି ପଡିବା ଟିକେ କଥା ହେଇ ପଡିବା।
ଓ ଆଜି ରୋଷେଇ କଣ କରିଥିଲ?
ଆଜି ରୋଷେଇ ଭାତ, ଡାଲି, ଆଉ ପୋଇ ଜହ୍ନି ହେରକା ପଡି କି ଗୋଟେ ତରକାରୀ। ଆଉ ଏ ଯୋଉ କଣ ସଲରା ଭତା।
ହଁ।
ଆଜି ବୋଉ ସବୁ କରିଦେଇଥିଲେ।
ଓ ହୋ। ମୁଁ ତ ଆଜି ଭାତ, ଆଉ ଡାଲି ଆଉ ଭେଣ୍ଡି ଆଳୁ ତରକାରୀ କରିଥିଲି, ଆଉ ଶାଗ ଭାଜିଥିଲି ଆଉ। ଆଉ ଆମ୍ବ ଆଉ ଛୁଆ ଖାଇଦେଲେ ସେଆ ଲଗେଇ ନା।
ହଁ ଆଉ କଣ ଦରକାର?
ହଁ।
ଏ ତ ରୋଷେଇ କରିବା ଖାଇବା ପିଇବା ଆଉ କଣ କାମ। ସକାଳୁ ରୁ ଟି ଭଜା କରିଦେଇଥିଲ ତ, କାଲିର ପଖାଳ ଅରା ଥିଲା। ମୋର ପଖାଳ ଭଜା ଖାଇଦେଲି ଆଉ।
ହଁ ତ ଆଉ।
ପଖାଳଟା ଭଲ ଲାଗୁଛି ଖାଇଦେଲେ।
ହୁଁ କିନ୍ତୁ ଗ୍ୟାସ୍ ହଉଛି ମୁଁ ବି ଖାଇଥିଲି ବା କାଲି ଯେ ମୋର ବା ଗ୍ୟାସ୍ ହେଲା ରାତି ଖାଲି।
ହଁ ପା ମାନେ ଗରମ ଭାତ ଟା ଖାଇଦେଲେ ଯେମତି ଗୋଟେ ନିଦ ହେଇଯାଏ ଟିକେ ସମୟ ଟିକେ ଭଲ ଲାଗେ ଇଏ କଣ କହିଲେ ଖାଲି ମୁଣ୍ଡ ପୋଡିବ ଆଉ କିନ୍ତୁ ପାଟିକି ପୁର ଟେଷ୍ଟ ଲାଗୁଛି।
ପାଟିକି ବଢିଆ ଲାଗୁଛି ଯୋଉ ଗରମ ପଡୁନି କି ଟିକେ ଯାହାହେଲେ ଗୁଳୁଗୁଳିଆ ଟା ହଉନି କି? ଗୁଳୁଗୁଳିଆକୁ ପଖାଳ ଭଲ ଲାଗୁଛି ଗରମ ଯୋଉ ହଉଥିଲା କିନ୍ତୁ ଗ୍ୟାସ୍ ତ ହଉଛି।
ହଁ ପା ଗୋଟେ ବାସ୍ନା ହେଇକି ବଢିଆ ଟେଷ୍ଟ ଲା
ହୁଁ ହୁଁ।
ଗ୍ୟାସ୍ ହେଇଯାଉଛି ଏରା ଦେହରେ ଆଉ ଯାଉନି। ଦେହରେ ଆଉ ଯାଉନି।
ସେଇଆ ହେବେ ଆଉ
ଆଉ କଣ
ନା ଛୁଆ ମାନେ ତ ଆସିନାହାନ୍ତି ଆଉ ନା?
ନା ଆ ଝିଅ କେତେବେଳେ ସ୍କୁଲରୁ ଆଇଲେ ଡିଉଟିରୁୁ?
ଝିଅ ଆଇଲା ଦିଟା ସାଢେ ଦିଟା ତାର ଯ ଯଉ ପେଣ୍ଟିଙ୍ଗ ଥିଲା ଗୋଟେ ସେଇ ମାମା ମିସ୍ ଇଏ ପାଖରେ ଗୋଟେ ପେଣ୍ଟିଂ ଥିଲା ତା ଯୋଉ ପଛପଟେ ଗୋଟେ କଣ ଲୋଟସ ର ଗୋଟେ ପେଣ୍ଟିଙ୍ଗ କରୁଛି। ସେଇଟା କରିକି ଆଜି ଡେରି ଟିକେ ହେଲା ମୁଁ କହିଲି ଏତେ ଡେରି କଣ ହେଲା ଝିଅ ନା ମିସ୍ କ ବସୁଛନ୍ତି ପଛପଟ ଗୋଟେ ଲୋଟୋସ ହଉଛି ପେଣ୍ଟି।
ଓ ହୋଉ।
ୱାଲ ପେଣ୍ଟିଙ୍ଗ କରୁଚି ଆଉ କାନ୍ଥ ରେ ଆଉ।
ସୁନ୍ଦର ଲାଗିବ ବୋଲି ଆଉ।
ସେ ଅଧା କରିଦେଇଥିଲା ଆଜି ଅଧା ପୁରା କରିଦେଲା ଆଉ ଗୋଟେ ଦିନ କରିଦେଲେ ସରିଯିବ ଆଉ।
ଓହୋ ହଁ ଝିଅଙ୍କ ହାତ ସ୍ପିଡ ତ ଜଲଦି ସରିବ ଆଉ ଯୋଉ ଯାଉଥିଲେ ସିଆଡ଼େ ଛୁଆଙ୍କୁ ଡ୍ରଇଂ ଶିଖିବାକୁ ଯାଉଛନ୍ତି।
ହଁ ଯାଉଛି ଏବେତି ଦିଟା ପିଲା ହେଇଥିଲେ ଏବେ ତିନିଟା ପିଲା ହେଲାଣି।
ହୁଁ।
ଦୁଇଟା ପିଲା ହେଲେଣି ଆଉ କୋଉଠି ସ୍କୁଲ ରେ ବି ଦେଖୁଛି ପକଉଛି ଯଦି ଆଉ କୋଉଠି ବି ହେଇଗଲା ଭଲ ହୁଅନ୍ତା।
ହବ ହବ ସେ କଣ କହିଲ ଫାଷ୍ଟ କାମ ଟା ସେଟିଂ ହେବାକୁ ଟିକେ କଷ୍ଟ ହୁଏ। ତାପରେ ଧୀରେ ଧୀରେ ବହୁତ ଇଜି ହେଇ ତାପରେ ଗୋଟେ ସେଥିରୁ ବି ଗୋଟେ ଆନନ୍ଦ ଲାଗିବ ପ୍ରତ୍ୟେକଟି କାମ।
କାମ ହଁ।
କାମ ସେଇଆ।
ହୁଁ ସେ ସେ ତା ବାବା ବି ଚାହୁଁଛନ୍ତି ଟିଚର ଟା ହେଲେ ଭଲ ମାନେ ଗୋଟେ ରେସପେଣ୍ଟ ଅଛି ଟିଭି ଡାକିଥିଲା ସେଠି ସେ ଏ ତା ବାବା ଇଚ୍ଛା କରୁନଥିଲେ ଝିଅବି ଇଚ୍ଛା କଲାନି।
ଥିଲେ।
ସେଇଠି ଡାକିଥିଲା ତାଙ୍କ ଇଏ କରିବେ ବୋଲି ଯୋଉ ନିଉଜ ର ମାନେ ଯୋଉ ଗ୍ରାଫିକ୍ସ କାମ ସବୁ ଯଉ ଗ୍ରାଫିକ୍ସ କାମ ସେମାନେ କଣ ସବୁ ସେ କହିଲା ଆମେ ଖାଲି ର ଠକି କରୁ ଆର କାମ ଗୁଡା ସବୁ ପରଫେକ୍ଟ କାମ ହଁ ୟାର ସବୁ ସାଇଜ ସିଏ କହିଲେ ସାଇଜ କାମ ର ଦରକାର ନାହିଁ ଆମର ସବୁ ଏମିତି ସେମିତି ଖାଲି ରହ ଠକି କାମ ହେଲେ ହେଲା।
ହଁ ମୋ ପା ଝିଅଙ୍କୁ ଦେଖିଛି ତାଙ୍କର ପରିବା କଟା ଯେ ସବୁ ପରିବା ସମ୍ମାନ ମୋ ବଡ ବୋଉ ଏମିତି କରେ ଜାଣିଛ?
ହୁଁ।
ବଡ ବୋଉ କେତେ ଏବେ ସିନା ଆମେ ଅଳ୍ପ ଅଳ୍ପ ପିଠା ଅଉଛି? ତା ଆଗରୁ ଗୁରୁବାର ଓଷା ହବ କି ଯୋଉ କୁମାର ପୂର୍ଣ୍ଣିମା ହବ ଗାଁ ଟା ନା ବହୁତ ପିଠା ହୁଏ।
ହୁଁ।
ସିଏ ପୁରା ବିଶ୍ଵାସ କର ସେ ଧର ଦୁଇଶହ ଟା ପିଠା କରିଥିବ, ସେ ଦୁଇଶହ ଟାଙ୍କ ପୁରା ସମାନ। ଆଉ ମୋ ବୋଉ ସେମିତି କରିପାରେ ନା। ମୋ ବୋଉର ଗୋଟେ ବଡ ଗୋଟେ ଛୋଟ ଗୋଟେ ମଝିଆ।
ହୁଁ।
ସେଇଠୁ କିନ୍ତୁ ତାର ଉପରେ ଲାଗିବ କହିଲ ସକାଳୁ ଲାଗିଥିବା କାମ ସନ୍ଧ୍ୟା ଯାଏ। ଆର ଏଠୁ ଘଣ୍ଟେ ଦି ଘଣ୍ଟା ସରିଯିବ। ସେ ହେଠୁ ଆସିବ ଦେଖି। କହିବ ତୋର ସରିଗଲା ମୋର ସରୁନି। ସିଏ ହେଠୁ କହିବ ଦେଇ ତୋର ପୁରା ସାଇଜ୍ ମୋର ବେସା
ହୁଁ।
କିନ୍ତୁ ତାର ପୁରା ସାଇଜ୍। ଆମ ଝିଅ କାମ ସେମିତି ଦେଖିଚି ପୁରା ସାଇଜ୍।
ହୁଁ। ତା ପରିବା କଟା ଯେମିତି ସବୁ ତାର।
ସେଇଥିପାଇଁ ତ ସେ ବିରକ୍ତ ହେଇଯାନ୍ତି ବେଙ୍ଗା ଦେଖିଲେ।
ହୁଁ ହୁଁ।
ଏଟା କଣ ଏମିତି ହେଲା ହେଟା କାଇଁ ଏମିତି କଟା ହେଲା। ଏଟା କାଇଁ ଏମିତି ହେଲା। ସେଇଥିପାଇଁ ଯିଏ ସାଇତି ଆସେ
ତା ସିଏ ଆଟ୍ ଫାଟ୍ ଯୋଉଠି କରିବ ବି ମାନେ କୋଉଠି ଅସାଇଜ ହେଲେ ସେ କରିବନି। ସିଏ ବା ସବୁ ସେଠି ଟିକେ କରୁଚନ୍ତି ସେ ଖାଲି ଦେଖୁଛି ମାମା ମୋତେ ଫଟୋ ଛାଡୁଚି ଦେଖେ ମାମା କେମିତି ସବୁ ଆର୍ଟ ଜଣେ କିନ୍ତୁ ଆଟିଷ୍ଟ ଆସି କରୁଛନ୍ତି ବଢିଆ କରୁଛନ୍ତି। ବହୁତ ସୁନ୍ଦର ସବୁ କ୍ଲାସ ଛୋଟ ପିଲାଙ୍କ କ୍ଲାସ ନା ସେଠି କଣ ସବୁ କରୁଚନ୍ତି ସବୁ ଆଟିଷ୍ଟ ଆସି କାମ କରୁଚନ୍ତି। ଛୁଆ ଦେଖିଲେ ଖୁସି ହେବେ ଏ ଯୋଉ ସବୁ ଆ କାର୍ଟୁନ ଚିତ୍ର ଆଉ ଏମିତି ସବୁ ଚିତ୍ର ସବୁ କରୁଚନ୍ତି। ଛୁଆ ଦେଖିଲେ ଖୁସି ହେବେ। ସେ ମୋତେ ଫଟୋ ଛାଡୁଚି।
ତାଙ୍କୁ ନମିଳିଲା ଯାଏ କହିବ ଜମା ଛାଡିବେନି।
ନାଇଁ ସେ ଭଲ କାମ ମିଳିଲେ ଯାଇକି ଛାଡିବ ନା। ନହେଲେ ଅଛି ତ ଏ ଏଇଠି ଅଛି ଗୋଟେ ଇ ଏନ୍ଗେଜ୍ ହେଇକି ରହିଛି ଭଲ।
ହଁ। ନାଇଁ ତାପରେ ଗୋଟେ ବାହାର
ତାପରେ ଏକ୍ସପିରିଏନ୍ସ ଗୋଟେ ତାର ହବ ନା।
ହଁ ନିହାତି।
ଏକ୍ସପିରିଏନ୍ସ ନହେଲେ
ଦେଖ ଆମେ ଅ ଆଜି ଯାଏ ମାନେ ଗୋଟେ ଜିନିଷ ଜାଣିଚୁ ଯୋଉ କଦଳୀ ଗଛ ଗୋଟେ ଜାଗା ର ମାନେ କଦଳୀ ଗଛ ଗୁରା ଗୋଟେ ଜାଗା ରହିଲେ ନ ତାଡ଼ିବ କଦଳୀ ଫସଲ ଅଣ କଦଳୀଆ ହେଇଯିବ। ପୁଅଟା ଏବେ ସାଇନ୍ସ ପଢୁଛି ବୋଲି ସିନା କହିଲା। କହିଲା ଅଣକଦଳୀଆ କଣ ହେଇଯିବ। କହିଲା କଦଳୀ ଗଛ ଗୁଡ଼ା ଗୋଟିଏ ଜାଗାରେ ବେଶୀ ଦିନ ରହିଲେ ସେ ଜାଗାର କଦଳୀ ଗଛ କୁ ଯଉ ସାର ଦରକାର ସେ ସବୁ ଟାଣି ନିଏ। ତେଣୁ କିଛି ଦିନ୍ ପରେ ଆଉ ସେ ଗ ଗଛରେ ଫଳ ହୁଏ ନାହିଁ। ସେମିତି ଗେଣ୍ଡୁ ଗଛ ଯୋଉଠି ସେ ଗେଣ୍ଡୁ ଗଛ ପାଇଁ ଯୋଉ ସାର ଦରକା ର, ସେ ମାଟିରୁ ସବୁ ଟାଣିନିଏ। ସେ ସାଇନ୍ସ ପଢିଲା ବୋଲି ଏତିକି କଥା ଜାଇଁଲା ନା। ଆଉ ଆମେ ସେ ଗୋଟିଏ କ ଥା ଛୁଆଟି ଦିନୁ ଶୁଣିଚୁ ତା ମୂଳ ଉପାଡି ନ ଫୋପାଡିବ ସିଏ ଆଉ ହେଟେ ହବନି। କିନ୍ତୁ ସାଇନ୍ସନ୍ ରିଜିନ୍ ହେଲା ଏଇଆ। ସେ ସବୁ ଭିଟାମିିନ ସେଠୁ ଟାଣିନିଏ। ସେଠି ଅଲଗା ଗ ଗଛ ଲଗେଇଲେ ହବ। କହିଲେ ଆକୁ ପୁରା ନଷ୍ଟ କରିଦବ ଆଉ ଯଉ ଗଛ ଲଗେଇବ ସେ ଦେଖିବ ସେଠି ହବ। କାରଣ ତା ସାର ସେଠି ଥିବ। ସେ ଗଛକୁ ଯୋଉ ସାର ଦରକାର ସେଟା ଏଠି ଥିବ। କିନ୍ତୁ ଆ ପାଇଁ ଆଉ ନଥିବ।
ହୁଁ।
ସେ ଯୋଉ ଯାଉଚନ୍ତି ସେ କେତେ ତାଙ୍କର ଆଇଡିଆ ହଉଥିବ କେତେ କଣ ଜାଣୁ
ହଁ ହଁ।
ମୁଁ ବା ଆଜି ସକାଳୁ ଛୁଆଙ୍କୁ କହିକି ହସୁଥିଲି ମୁଁ କହିଲି କାଲି ଗୋଟେ ମୁଁ ଗଲି। ଗୋଟେ ଦୋକାନ ଯେ ମାନେ ମୁଁ କେତେ ଟା ଗାଡି ଯାଉଥିଲା ଆମେ ପାରି ହେଇକି ଆସି ପାଇଲୁନି ମାନେ ଏପଟୁ ଗାଡି ସେପଟୁ ଗାଡି ସେପଟୁ ଗାଡି‌ ସେ ପଟୁ ଗଡି ଯାଇଥିଲି ଟିକେ ଫୋନ ଟା ଆ ମାନେ ଦବାକୁ।
ହୁଁ।
କାଲି ନାଟ ପର ଦିନ ଯାଇଥିଲି ମାନେ ମୁଁ ଆଉ ମାନେ ପାରି ହେଇକି ଆସିିପାଇଲିନି ହେଟୁ ମନେ ପଇଲା। ମୁଁ କହିଲି ପାଞ୍ଚ ସାତ ବର୍ଷ ତଳେ ଆମେ ଯାଇଥିଲୁ ଗୋଟେ ଫିଲ୍ମ ଦେଖିବାକୁ ଯେ ଆମେ ସେ ଲି ଟା କଣ ମ ଆମର ବାଦାମ ବାଡି ରେ ରୋଡ ଟା ପାରି ହେଇ ପାଇଲୁନି ଯେହେତୁ ଆମେ ବାହାରକୁ ବାହାରିନୁ। ମୁଁ କହିଲି ଆମ ଗୋଟେ ଦି ଆମ ମୁଣ୍ଡରେ ପଶୁନି ଯେ ଆମେ ଦି ଦି ଜଣିଆ ହେଇକି ପଳେଇବୁ। ବୋଲି ହଁ ମାନେ ଅଲ୍ ବତ ସେଇ ଆଠ ଦଶ ଜଣ ଯୋଉ ଯାଇଛୁ ଏକାଠି ହେଇକି ଆସିବୁ।
ଏକାଠି ହେଇ ଯିବୁ।
କହିଲି ବା ମୁଁ କହିଲି ଆମେ ଏକାଠି ହେଇକି ହିଁ ଆସିବୁ ସେଠୁ ଆମକୁ ଦିଦି ଦି ଜଣୁ ନିଆଗଲା ମାନେ ଏମିତି ବି ଅଛୁ ମୁଁ ବା କାଲି ମନେ ମନେ ଭାବିଲି ମୁଁ କଇଲି ଏ ଝିଅଟା ଯୋଉ ଟିଉ ସନକୁ ଫଳଉଛି ଏତେ ରାତିରେ କେମତି ଆସୁଛି ଏମତି ଏତେ ଭିଡରେ ସେ କହିଲା ମତେ ତ କିଛି ଲାଗୁନି ତାଙ୍କର ଅଭ୍ୟାସ। ହେଇଗଲାଣି କହିଲା କାଇଁ ମୁଁ ତ କିଛି ମତେ ସେମିତି ଲାଗୁନି। କି ବହୁତ ଭିଡ କି କଣ କିଛି ତ ମତେ ଲାଗୁନି ମୁଁ ତ ଦିନରେ ପାରି ହେଇପାରୁନି ଆଉ ରାତି କଣ।
ହୁଁ।
ତ ଯାଇଥିଲି ଫୋନ ଟା ଆଣିବି ବୋଲି କାଲିଠୁ ଫୋନ ଟା ଦେଇଥିଲି ସେଇଠି ଜଣକୁ ଯେ। ଆଉ ମାନେ ଦିନରେ ବି ପାରି ହେଇପାରୁନି ଦି ପଟେ କାଇଁନା ଆମ ବାହାରୁ- କୁ ବାହାରିନେ ଆମେ ଜାଣି ପାରୁନେ। ସିଗ୍ନାଲ ଦେଇ ପାରୁନି ଧର ଏପଟୁ ସେପଟକୁ ଗଲେ ହାତ ଦେଖେଇ ଯିବାକୁ ହୁଏ କି ଯାହା ବିି ହୁଏ। ବାହାରୁକୁ ଗଲେ କିନ୍ତୁ ସେଇଟା ଅଭ୍ୟାସ ହେଇଯିବ। ବାହାରୁକୁ ଗଲେ ଅଭ୍ୟାସ ହେଇଯିବ। ଆଉ ଯେହେତୁ ଆମେ ଯାଇନେ ‌ହାରି ଦୋଷ କାହାର ନୁଏ ଆମେ ଯାଇନେ ବୋଲି ଇଏ। ହଁ ହଁ ଗୋଟେ ଜିନିଷ ଜଣେ ଗୋଟେ କଥା ତମେ ଏନା ଏମତି ରୋଷେଇ କରିଦବ। କଣ ଯିଏ ବାହାରେ ବୁଲଛି ସେମତି ରୋଷେଇ କରି ଦବ ଜମା କରିପାରିବନି କାଇଁ ନା ତମେ। ଏଥିରେ ପୁରା ଅଭ୍ୟସ୍ତ।
ହଁ ‌।
କାମ କରିବାକୁ ବି ସମସ୍ତେ ଭଲ ପାଇବେନି ଘର ଦ୍ୱାର ସଜାଡି ଶୁଯୁଡି ର
ଯିଏ ବାହାରକୁ ଗଲାଣି ଚାକିରି ବାକିରି କଲାଣି ସେ ଆଉ ଏତେ ଘର ଇଏ କରିବାକୁ
ସିଏ ଏରା ଇଣ୍ଟରେଷ୍ଟ ବି ନବନି।
ହୁଁ।
କଁ ଏ ଘରେ ପସିି ଚାକର ବାକର ରଖିଦେଲେ କାମ କରିବେ ନାଇଁ କି। ଏ ରା ଇଣ୍ଟରେଷ୍ଟ ବି ନବେନି।
ଉଁ।
ତାଙ୍କୁ ତେଣୁ ସମସ୍ତେ କଣ ଆଉ ସବୁ ଟା ଆସିବ।
ନା।
କିନ୍ତୁ ଆଜିକାଲି ଯେମିତିଆ ହେଲାଣି ମାନସିକ ଯନ୍ତ୍ରଣା ଦାୟକ ଦିନସ ଟିକେ ଟିକେ ବାହାରକୁ ଯିବା କଥା। ବାହାରୁକୁ ଗଲ ନିଜ କାମ କଲ।
ଫେରିବ ନିଜ କାମ ନିଜେ।
ହଁ ହଁ ତାପରେ ତା ପରେ ତମ ମାଇଣ୍ଡ ବି ଫ୍ରେଶ ରହିବ ପାଞ୍ଚ ଲୋକଙ୍କ ସହିତ ମିଶିଲେ।
ହଁ ହୁଁ।
ମନଟା ସିଆଡେ ପଳେଇବ। ନହେଲେ ଯୋଉ ମାନସିକ ଯନ୍ତ୍ରଣା ହେଲାଣି ଦେଖୁନ ଏବେ ଜଣଙ୍କର କାଲି ଜଣେ ରିଲେସନଙ୍କର। ବ୍ରେନ ଷ୍ଟ୍ରୋକ୍ ହେଇଛି ଯେ ସେ ଆସିକି ଅଶ୍ୱିନ ହସ୍ପିଟାଲ ରେ ଅଛନ୍ତି।
ହୁଁ।
ସେଠି ଅଛନ୍ତି ତାଙ୍କ ଦେହ ବି ଭଲ ନାଇଁ ଅବଶ୍ୟ ତାଙ୍କର କାର୍ଡରୁ ପଇସା କଟିବ କିନ୍ତୁ ସାତ ଆଠଦିନ ଏନେ କଷ୍ଟ ନୁହଁ ନା
କଷ୍ଟ ହଇନା ସମେ ସିଏ ବି କଷ୍ଟ ପାଇବେ ଘର ଲୋକ ବି କଷ୍ଟ ପାଇବେ। ସମସ୍ତେ କଷ୍ଟ ପାଇବେ।
ହଁ ବା କଣ କରିଆ ଆ ସିଏ ବି କଣ କହୁଥିବେ ମୋର ହଉ ବୋଲି ନାଇଁ। ଏ ଯଉ ମାନସିକ ଯନ୍ତ୍ରଣା ହେଇଯାଉଛି ସବୁ ରୋଗ ପଟପାଟ ବାହାରି ପଡୁଛି।
ହୁଁ।
ଆଉ କଁ? ଆଜି ତ ଗୋଟେ ହେଇ ପାଖରେ ସତସଙ୍ଗ ଅଛି ବୋଧେ ଯିବେ ନା? ଏକ ତାରିଖରେ ଆଜି ଏକ ତାରିଖ।
ଉଁ ହୁଁ।
ହ।
ଥିବ ବୋଧେ କୋଉଠି ସତସଙ୍ଗ?
ହଁ ସେଇ ତମ ଗାଁ ପାଖରେ ଅଛି।
ଓହୋ।
ଗାଁ ପାଖରେ।
ଉଁ ହୋ।
ଓ ହଉ। ହଉ ରଖୁଚି ଆଁ ଆଉ ଟିକେ ଛାଡ଼ି କରିବ ହେଲା।